ନା ନା ହଁ ଶୁଭିଲା।
କଣ କରୁଚ?
ତ ବୋଉ କ, ଏଇ ପୁଅକୁ ଦେଇଥିଲି ପିଠା ଖାଇବାକୁ। ଉ, ସେ ସେୟାକୁ ଖାଉଥିଲା ଇଏ କରିଥିଲା। ଆଉ
ଉଁ,
ମୁଁ ବି ସେଇଠି ବସିକିରି ତା କତ ଏ ପିଠା ଏ କଣ ମୋ ଦିଅ ଭଲ ଲାଗୁନି ଇଏ କରୁନି ଏଇ ଯୋଉ ଗରମରୁ ଉଚ୍ଚାଟିଆ ହେଇ ଇଏ କରୁଚି ବି। ମୁଁ ଗଣ୍ଠ କସେଇ ଇ, ଏଇ ମାନେ କିିଲେ ଭଳିଆ ଆଉ କି କଣ ଚାଉଳ ଭେଦେଇଥିଲି। ଆଉ ବିରି ସେମିତି ମାନେ ଭେଦେଇ ଦେଇଥିଲି ସିଏ ବି ସେମିତି ଧୋଇ ଧାଇ ଦେଲି ଗଅଠ କଁସେ ହିଁ ହେଲା। ସେଇଆକୁ ଦି- ବାଟି ଦେଲି ଏ କାଲି, ବାଟି କିରି କାଠ କରିଦେଲି ଆଉ। ତ ଦେଖେ ମୁଁ ଆଜି କଲେ କରିବି ନହେଲେ ନାଇଁ ତ ମୋ ଦିଅ ଯଦି ଭଲ ଲାଗିଲା କରିବି। ନହେଲେ ଏ ଇଏ କରିବି ଆଉ ଦିଅ ଜମା ଭଲ ଲାଗିଲାନି ଇଏ କଲାନି। ମୁଁ ଆଉ ଇଏ କଲିନି ମୁଁ ତାପରେ ସଜରେ ପୁଅ ବି ତ ମାଣ୍ଡି କି ଇଏ ହେରକା ଖାଇବାକୁ ଭଲ ପାଇବନି। ଖାଇଲେ ଇଟିଲି ଭଲ ଖାଇବ, ନହେଲେ ଖାଇଲେ ଚକୁଳି। ସେ ମୁଁ ସେଇଥିନାଗି କଣ କଲିନା ଆଁ, ଚ କୁଳି ପିଠା ଆଉ କିଛି କଲି ନାହିଁ ତ ଏଇ ଚକୁଳି ପିଠା କଲି। ସେ ସେଇଆ ହେଇ ଖାଇଲେ ହେଲା ମା କୁ ଦିଟା ଦେଲି, ତା ନାଗି ସିଏ ପୁଣି କଣ କହିଲୁ ଟିକେ ମୋଟା ହେଲେ ବି ଖାଇବନି। ତାର ପୁରା ପତଳା। ହଁ ପତଳା ପତଳା ଚାରିଟା କଲି ତାର ମୋର ମୁଁ ମୋର ସେଇଠି ତାରି କ ତେ ବସିକି ଦିଇଟା ଖାଇଦେଲି ସିଏ ତାର କଣ କଲା ନା ଦିଇଟାରୁ ହେଇ ଆହୁରି ଫାଳେ ରହି ଲା ଖାଇଲାନି। ଆଁ ମାଙ୍କୁ ଦେଇକିରି ଆଇଲି ଦିଇଟା। ଆଉ ଏଇ ପୁଅ ଖାଇକିରି ଖଟ ଉପରେ ଶୋଇଲା ଏ ଆଉ ତୋ ବୋଉ କଣ କରିଚି ରଜ ନାଗି?
ମୁଁ କଣ କରିମି ଛୁଆଙ୍କୁ ମେହେନ୍ଦୀ ଲଗେଇ ଦୋଉଚି। ରାନୀ କି ମେହନ୍ଦୀ ଲଗେଇଦେଲି। ଲିଜା ଲଗେଇ ଦେଇଥିଲା ତାକୁ ଦିଇ ହାତରେ ଓପର ପଟ। ସିଏ କହିଥିଲା ସାପେଇ ଦେ ମୁଁ ଲିଜା ଇଦିଙ୍କ ପାଖରେ ଲଗେଇମି ଆଉ ଆସିମି ତମେ ଟିକେ ଲଗେଇଦବ ମୋତେ ଭିତର ପଟ ଟା ପାଖରେ ମେ ଚେ ପିଲା ହେଇଯାଇଚନ୍ତି ନା?
ହୁଁ ହୁଁ।
ଲଗେଇବାକୁ ସେ ଦବ ନା ହଁ ସେ ବ୍ରାଇଡାଲ ମେହେନ୍ଦୀ ବି କ ଛି ପା ଯୋଉ ବାହାଘରରେ। ତାଙ୍କର ଯେତିକି ବାହାଘର ଗଲାଣି ସିଏ କରିଚି ମେହିନ୍ଦୀ। ସେଇଆକୁ ତାକୁ ବସିକି ଲଗେଇ ଦୋଉଥିଲି ଆଉ।
ମୁଁ କହିଲା ଆମ ଯୋଉ ବର୍ଷା ଭଲ ମେହେନ୍ଦୀ କରେନି କି ମୁଁ ଏଇ ଯୋଉ ମାଉସୀ ଝିଅ ଝିଅଲୋ ସେ ଯୋଉ ପେଣ୍ଟିଂ କରୁ ସିଏ କି ସୁନ୍ଦର ଦେଖା ଯାଉଚି ରାଧାକୃଷ୍ଣଙ୍କର ପେଣ୍ଟିଙ୍ଗ କ ଥିଲା ମମତା ଦେଇ ମୋ କତିିକି ପଠେଇଥିଲା ମାଉସୀ। ତୁ କହିବୁ ଅବି ଷୋଳ ମାନେ ଯୋଉ ଇଏ ଡିଟୋ ରାଧାକୃଷ୍ଣ ବଇଁଶୀ ପୁଣି ଖାଇ ଶାଳୀ ଖିଆ ମାନେ ରାଧା ଶାଳୀ ଖିଆ ଇଏ ବଢିଆ ଦେଖା ଯାଉଥାଏ। ମତେ ମାଉସୀ ଦେଖେଇଲା କହିଲା ଦେ ଯେ ମୁଁ କହିଲି ଝିଅ କ ସିନା କହିଲା ହଁ ମୁଁ କହିଲି ବଢିଆ ଦେଖା ଯାଉଚି କେହି କହିବେନି ସେ ପେଣ୍ଟିଂ କରିଚି ବୋଲି।
ହଁ ସେ ଭଲ କରେ ନା କି?
ହୁଁ।
ତାର ମାନେ ଅ ସବୁ ଭଲ।
ହୁଁ। ଆଜି ବା ମାମୁଁ ରଜରେ କହିଥିଲେ ଆଜି ମୋ କତିକି ଫୋନ କରିଥିଲେ। ମାମୁଁ ମୋ କତିକି ଫୋନ୍ କ ଥିଲେ ସାନ ମାମୁଁ କହିଲେ ଆସିବେ ବୋଲି ରଜ ପରେ। ଆଉ କେହି ପିଲା ମିଳିଲେ ନାହିଁ ତ ମତେ କହିଲେ ମୁଁ ଖରା ନୋଉଟିଲେ ଯିବି। ଆଉ କେହି ପିଲା ମିଳିଲେ ନେଇଁ ମୁଁ କହିଲି ଯଦି ଆସିବୁ ତୁ ରହିଯିବୁ ଯିଏ ତତେ ଆଣିବ ସିଏ ନହେଲେ ପଳେଇବ। ଆଉ ତୁ ରହିଯିବୁ କାଲି ସକାନେ ମୁଁ ଦେଇ ଘରକୁ କାଲି ଯିବି ରଜ କରି ତାପରେ ପୁଅକୁ ନେଇକିରି ମମତା ଦେଇ ଘରକୁ ଯିବ ବି ରାଜ ତରେ। ମୁଁ କହିଲି ଆଉ ତୁ ଏଠି ଆଇଲେ ଏଠି ତ ମୋ ବସ ହେରିକା ଚାଲୁଚି। ସିଏ କରୁଚି ସବୁବେଳେ। ତୁ ଜାରକା ପଳେଇବୁ ଜାରକାରୁ କୁଆଖିଆକୁ ପଳେଇବୁ କୁଆଖିଆ ମୁଁ କହିଲି ଜାରକା ରେ ଗାଡି ଚାଲଲେ ତ ପୁଅକୁ ଫୋନ କରଦୋବୁ ସିଆ ଆସିକି ପହଞ୍ଚି ତୁ ଓହ୍ଲେଇବୁ ତ ସେ ତତେ ନେଇଯିବା।
ହଁ।
ଆଉ ପୁ ପୁଣି ମୋ ମାମୁଙ୍କ କତିକି ଫୋନ କଲି ମୁଁ କହିଲି ଆଉ ଆସିବୁ ବୋଲି କଣ ହେଲା କି ସାଢେ ଛଅଟା ବେଳେ କହିଲା ହନୁମାନ ଠାକୁର କତିକି ଯାଇ ଥିଲା ସନ୍ଧ୍ୟା ବେଳେ ପବନ ହଉଥିଲା। ଆଉ କେହି ମିଳିଲେ ନାହିଁ ତ ଇଏ କଲେ ନାହିଁ ତ ଆଉ ମୁଁ କାଲି ଯିବି ଇଏ କରିବି ଆଉ
ଆଜି ଆଉ ଯାଇନାହାନ୍ତି?
ନା ଆଜି ଆଉ ଆସିଲା ନାଇଁ କେହୀ ମିଳିଲା ନାହିଁ ବା। ଆଉ ତାପରେ ସେ ରାଜନଙ୍କୁ କହିଥିଲା ରାଜନ କହିଲା ମୋର ଚଣ୍ଡିଖୋଲରେ କାମ ଅଛି ମୁଁ ଆସେ ଆଉ ଦାଦା ଆସୁ ଡେରି ହେବ ଇଏ କରିବ ହୁଁ ତାପରେ କଣ କହିଲା ନା କହିଲେ ଏଇ ଯୋଉ ଦିଲୀପ ଭାଇ ମା ବାବାଜି ଏଇଟା ପୁଅ ସାନ ପୁଅ ଟା।
ଓ ରାଜୁ ଭାଇ
ହଁ ହଁ ରାଜୁ ଭାଇ ସେଇ
ହୁଁ।
ଆଉ ସେଇଆକୁ ଇ କରିଥିଲା ସେ କହିଲା କାଲିିଜା ଦେଇ ଘରକୁ ହୁଁ ନନା ଯାଇଥିଲେ ରଜ କରି ଇଏ କରିବି। ଆ ନା ହଁ। ଉ ହଉ ତୁ ଚାଲ ନହେଲେ ଆଜି ସେ ଏଇଆ କହିଲା କହିଲା ମୁଁ ହଉ ତୁ ଆଇଲେ ଚଣ୍ଡିଖୋଲରୁ ନହେଲେ ଯିବା। ମତେ କହୁଥିଲା କହିଲେ ଏପର୍ଯ୍ୟନ୍ତ ସେ ଆସିନାହିଁ ତ ଇଏ କରିନାହିଁ ତ ଆଉ ଏତେ ରାତିରେ ଯିବୁ କଣ ମୁଁ ନହେଲେ କାଲି ଦେଖିବା ଯାହା ସହିତ ହେଲେ ଯିବୁ
ହୁଁ। ଆମ ମୋ ପାଖକୁ ଫୋନ କରିଥିଲେ ବା
ଫୋନ କରିଥିଲେ?
ଆ ମୋ ପାଖକୁ ସେଇ ସାଢେ ଚାରିଟା କି ଚାରିଟା ପନ୍ଦର ହବ ଫୋନ କରିଥିଲେ। କଥା ହେଲି ମୁଁ କହିଲି ଆଉ ମାମୁଁ କୋଉଠି କହୀଲେ ଆଜି ପଳେଇ ଆସିଛି ମାମୁଁ ଘରକୁ ଆଉ
ହୁଁ।
ମୁ କେତେବେଳେ ଆସିଲା କହିଲେ ଏଇ ଆସିଲି ହୁଁ ଖରା ବେଳେ ନା କେତେବେଳେ ଗୋଟେ କହିଲେ।
ନା ନା ସାଡେ ନଟା ଦଶଟା ବେଳେ ଆସିି ପହଞ୍ଚିଲା କହିଲା ମୁଁ କହିଲି ଆଉ ଖାଇଲୁ କଣ କହିଲା ଆମ୍ବ ଆଉ କଣ ଗୋଟେ କହିଲା ଏମିତି ଚାରି ପ୍ରକାର କଥା କହିଲା। ତାପରେ ଉଁ ଅଟୋ ରେ ପଳେଇ ଆସିଥିବେ କରିଥିବ
ଉଁ।
ଆଉ।
ଏ ନା ସେଇଆକୁ ବୋଉ କୁ ଦେଲି ବୋଉ ସହ କଥା ହେଲେ।
ହୁଁ। କାଲି ତମ ଆଡେ ଅମାବାସ୍ୟା ଯେ?
ଆମ ଆଡେ, ହଁ ଭାଉଜ ଯୋଉ ଆସ ନନା ଙ୍କ ସ୍ତ୍ରୀ କହୁଥିଲେ ତ ଆମବାସ୍ୟା ହବ କାଲି ରବିବାରେ କିନ୍ତୁ ବୋଉ କଣ କ୍ୟାଲେଣ୍ଡର ଥିଲା ସୋମବାରେ ହବ।
ହଁ ଏଥି ବା ଜଣେ ବାପା କହିଲେ କହିଲେ ଅମାବାସ୍ୟା ହଉଛି ଉଁ କାଲି। ଆଲୋ ତାପରେ ମୁଁ ଯାଇକି ସେ ସାନ ବୋଉ କୁ ପଚାରିଲି ମୁ କହିଲି ସାନ ବୋଉ କାଲି କୁଆଡେ ଅମାବାସ୍ୟା? ତାପରେ ମତେ କହିଲେ ତତେ କହିଲା କିଏ? ମୁଁ କହିଲି ବାପା ବା କହିଲେ। ନା ତ ସେ ବାପା ତୋର କ୍ୟାଲେଣ୍ଡର ନାଇଁ କି? ମୁଁ କହିଲି ହଁ। ନା ଆଉ ସେ ବାପାଙ୍କର ବଡ ପାଞ୍ଜି ଅଛି ତ ସେ ସେଇଥି ନାଗି କଇଲେ କହିଲେ।
ହୁଁ।
ମୁଁ କହିଲି ଆଉ ମୁଁ କହିଲେ ନା ସୋମବାର କ କହିଲେ ତୁ ବାପା କଥା ମାପନା ଶୁଣୁଛୁ। ଆଉ ସେ ସେମିତି ଥଟା ମଜାରେ କହୁ କହିଦଉଛନ୍ତି ଇଏ କରିଛନ୍ତି। ଆଉ କାଲିବା ହଉଛି ପରଦିନ ସୋମବାର ଦିନ ଅମାବାସ୍ୟା ସ ସଂକ୍ରାନ୍ତି ଯୋଉଦିନ ସେଇଦିନ। ମୁଁ କହିଲି ସତେ ନା ମିଛରେ? କହିଲେ ନାଇଁ ସତରେ ସୋମବାର ଦିନ ମତେ କହିଲେ ଜାଉନୁ ତୁ କ୍ୟାଲେଣ୍ଡର ଅଛି ଦେଖିବୁ।
ହଁ କିଏ କହୁଛି ରବବାରେ ବୋଉ କିନ୍ତୁ କ୍ୟାଲେଣ୍ଡର ଦେଖୁଥିଲା କହୁଥିଲା ସୋମବାର ତ ହଉଚି ଇଏ ସଜୁ କଣ ଇଏ କଣ ସେଟା ଅମାବାସ୍ୟା। ଆଉ କଣ? କହୁଥିଲୁ ରବବାରେ ମୁଁ କହିଲି ମୁଁ ଜାଣିନି ମତେ ସେ ଭାଉଜ କହିଲେ ତମେ ଫିଷ୍ଟ କରିବ ଆଉ ଆଇଁସ କରିବ ଅମାବାସ୍ୟାରେ? ତାପରେ କହିଲେ ହଁ ତମେ ଛୁଆ ଗୁଡାକ ତମର କଣ ଅଛି।
ତମେମାନେ ଯିବ କି ତମର ସେ ଯୋଉ ବଗିଚାରେ କରିବ ଫିଷ୍ଟ?
ନା ଆମେ ବ୍ୟାଚ ଫିଷ୍ଟ କରିବୁ ସିଆଡେ ଯାଇକି ଯୋଉ ଏପଟେ ନଠୁଆବର ଯିବାକୁ ଯୋଉ ବଣଗୁଡା ନୁହଁ ନା କାଜୁ ବଣ? ବିଲ
ଆଉ ତମ ସ୍କୁଲ ପିଲାମାନେ ବ୍ୟାଚ ଫିଷ୍ଟ କରିବ?
ଓ ହଁ। କୋଉ ପ୍ଲସ୍ ଥ୍ରୀ ବେଳେ କରିଥିଲୁ।
ହଁ।
ପ୍ଲସ୍ ଥ୍ରୀ ଫାଷ୍ଟ ଇଅର ବେଳେ ଯାଇକି କରିଥିଲୁ।
ହୁଁ ଆଉ ସବୁ ଫିସ୍ କେତେ ନେଖା ହେଲା?
ରୁହନ୍ତିନି ସେମତି ଏବେ ସେତିକି କରିନଥିଲୁ କରିବେ ଏଥର ମାତିଛନ୍ତି ସମସ୍ତେ। ନା ଆମ ପୁଅ ପିଲାଗୁଡା କହିଥିଲେ, ବେବି ଦିଦି ବାହା ଘରକୁ ଆସିଥିଲେ ଯୋଉ କହିଲେ ଆଉ ତମେ ଝିଅ ପିଲା ସବୁବେଳେ ମନା କରୁଛ। ତମ ଝିଅ ପିଲାଙ୍କର ଗୁଣ ଖରାପ ଆଉ ଜଣେ ମନା କରିଦେଲା ବେଳକୁ ସବୁ ମନା କରିଦଉଚ। ଆମେ ଆଉ ଏଥର ରଜରେ କରିବ ନା ନାଇଁ କୁଆ କହିଲୁ ହଁ କରିବୁ ରଜ ସବୁ ଘରେ ଥିବୁ କରିବ ଆମର ଏକ୍ଜାମ ଫେକ୍ଜାମ ଥାଏ ବୋଲି ଆମେ କରିପାରୁନା ଆଉ କରିବା ଆଉ ସେଇ ମାତି ଥିଲେ ଆମେ ତଙ୍କୁ ପଚାରିଲା ବେଳକୁ କହିଲେ ହଉ କରିଦବା। କରିବାଉ ସେଥିପାଇଁ କରିଦବୁ କେତେ ଦିନ ହେଲା କରିନୁ କରିଦବୁ ଗୋଟେ ଟା ମିଶିକି ଫାଷ୍ଟ ରଜଟା ବାର ବି ଅଛି।
ହୁଁ ଆଉ କାଲି ସବୁ ଆଇଟମ୍ କଣ କରିବେ?
ଆଇଟମ କରେ ଭାତ ଡାଲି ନା ଡାଲିଟା କରିବେନି ଚିକେନ କରିବେ ନା ଡାଲି କିଏ ଖାଇବ ଭାତ ଚିକେନ ପକୋଡା। ଚିକେନ ଯୋଉ କଣ ଗୋଟେ ହରିଆଲି କରିବେ ଆଉ ଯୋଉ କଣ ସେଟା, ପାମ୍ପଡ, ସାଲାଡ। କୋଲଡଡ୍ରିଙ୍କସ ଥଣ୍ଡା ଆଉ ଗୋଟେ କଣ ଏମିତି କରିବି ଆଉ ଯୋଉ କଣ ଆଇସ୍କ୍ରିମ?
ହୁଁ ହୁଁ।
ଏତିକି କରିବି ଆଉ। ନା ନା ଗୁପୁଚୁପ ଫୁପଚୁପ କରିବାନି।
ଆଉ ଯୋଉ ତମାନଙ୍କର ପୁଣି କେତେ କଣ। ପଇସା କରିଥିବେ ନା ଯିଏ ଯାହା ଦେଇପାରିବ।
ନା ନା ସାଢେ ତିନିଶହ କରୁଛୁ।
ହୁଁ।
ହୁଁ।
ହୁଁ
ଯିଏ ଯାହା ଦେଇପାରିବ ବୋଲି ସାଢେ ତିନିଶ କରିଦେଇଛୁ ତା ଏଥିରେ ଜଣେ ଦି ଜଣ ଅଛନ୍ତି ଅଧିକ ଟିକେ ଦେଇଛନ୍ତି ଆଉ।
ହଁ।